ଜୟ ଶ୍ରୀରାମ ଭାଇ ଆଉ ଆପଣ ଆପଣ ଭଲ ଅଛନ୍ତି ତ?
ଆଜ୍ଞା ଆଜ୍ଞା ଭଲ ଅଛି ଯେ ଗୋଟେ ପ୍ରୋବ୍ଲେମ ହେଇଯାଇଛି ବୁଝିପାରୁଛ କି ନାଇଁ?
କଣ ପ୍ରୋବ୍ଲେମ୍ ହେଇଯାଇଛି?
କଣ ଦେହପା ଟିକେ ଭଲ ରହୁନି। ଆଉ ଟିକେ ଥଣ୍ଡା ଥଣ୍ଡା ହଉଛି ଆଉ ଆପଣ ବା ଅଧେ କୋଉଠି ଅଛନ୍ତି? ମେଡ଼ିସିନ ବିଷୟରେ ଜାଣିଛନ୍ତି ଆପଣ?
ଆଜ୍ଞା ମେଡିସିନ ଷ୍ଟୋରରରେ ରହିଲେଣି। ମୁଁ ପ୍ରାୟ ଆମ ଫାର୍ମାସିଷ୍ଟ କଲିଣି ପ୍ରାୟ ଆଠଦଶ ବର୍ଷ ହବ।
ହଁ।
ଖୋଲିଛି ବୁଝିଲେ। ଆଉ ଭଲ ବେପାର ବି ଚାଲିଛି ସେମିତି ସୁଖରେ ଦୁଃଖରେ ଚାଲିଛି ଲୋକ ବି ବିଶେଷ ତାପରେ ଏଇନା ଆସିକି ମେଡିସିନ ନଉଛନ୍ତି ବୁଝିଲେ ନା ଯାହାଫଳରେ ଭଲ ବେପାର ବି ହଉଛି। ବୁଝିଲେ ଆଉ ଆପଣଙ୍କର କଣ ହେଇଛି କହୁନାହାନ୍ତି? ସେଇଥିରେ ଆମେ ମେଡିସିନ ଦେଇ ପାରିବା । ଥଣ୍ତାରୁ କଣ କଣ ହଉଛି ଆପଣଙ୍କୁ?
ଥଣ୍ଡା ରୁ ଟିକେ ନାକଚୁଣ୍ଟି ହେଇଯାଉଛି ଟିକେ ମୁଣ୍ଡ ବିନ୍ଧୁଛି। ଗୋଡାହାତ ଟିକେ ବିିନ୍ଧୁଛି ଏଇଆ।
ଓହୋ ଆପଣ ତାହେଲେ ଏମିତି ଗୋଟେ କାମ କରନ୍ତୁ ଆପଣ ତ ଘର ପାଖରେ ଆମର ପା ପାଖଲୋକ ଆପଣ ଟିକେ ଦୋକନକୁ ପଳେଇ ଆସନ୍ତୁ ଔଷଧ ଦୋକନକୁ। ଆମେ ଭଲ ଟିକେ କଥାବାର୍ତ୍ତା ହେଇକି ଆପଣଙ୍କୁ ମେଡିସିନ ଦେଇପାରିବୁ ଯାହାଫଳରେ ବୁଝିଲେନା। କାହିଁକିନା ମୋବାଇଲ ଦ୍ଵାରା ସମ୍ଭବପର ନୁହଁ ନା କ କହିଦେଲେ ଆପଣଙ୍କୁ କଣ ହେଇଛି ଆପଣ କ୍ଲିଅର୍ଲି କହିପାରିବି କି ନାଇଁ ବୁଝିପାରୁଚନ୍ତି ହଁ ହଁ ଦୋକାନଟି ଆଉ ଆମର ସାଇଟରେ ଡକ୍ଟର ବି ଆସୁଛନ୍ତି ଯାହା ଫଳରେ ଆପଣଙ୍କୁ ଡକ୍ଟରକୁ ବି ସେଇଟି ଆମେ ଦେଖେଇ ଦେଇପାରିବୁ ଡକ୍ଟର ଯାହା ଲେଖିବେ ଆମେ ସେଇ ଅନୁସାରେ ପେଶ୍ୟୁସନ୍ ଅନୁସାରେ ଆମେ ମେଡିସିନ ଦେଇ ହେଲାନା ଦୋକାନି ଆପଣ କେତବେଳେ ଖୋଲୁଚି? ଦେକାନେ ଆମର ନଅଟାରେ ଖୋଲୁଚି ବୁଝିଲେ ନା ଆଉ ଦିନ ସାଡେଦିଟାରେ ବନ୍ଦ ହେଉଛି ଫୁଣି ଆମର ପା ଛଟାରେ ଖୋଲୁଛି କାହିଁକିନା ଖରାଦିନ ନା।
ଆଜ୍ଞା ଆଜ୍ଞା ଆଜ୍ଞା।
ଖରା ଏମିତି ହୋଉଛି ଯୋଉମାତେ ଲୋକ ଆ ସେଥିପାଇଁ ଆମେ ପାଞ୍ଚଟାରେ ଖୋଲୁଛୁ ସଖାଳ ପାଞ୍ଚଟାରେ ଖୋଲୁଛୁ। ଖୋଲିିକିନା ରାତି ଦଶ ଟା ଆଙ୍ଗେ ନିୟମ ଖୋଲାଉଚି ଦଶଟା ଦଶଟା ପରେ ବନ୍ଦ ରହୁଛି ବୁଝିଲେ ନା।
ଆଜ୍ଞା।
ଆଉ ଆପଣ ଆମ ଡକ୍ଟର ବି ଆସଛନ୍ତି ଆପଣ ଆସିବେ ଆମେ ଡକ୍ଟରକୁ ବି ଦେଖେଇ ଦେଇେ ପାରିବା। ସାଇଟ ରେ ଆମ ଡକ୍ଟର ବି ଆଉ ଫିସ୍ ଆପଣଙ୍କ ପାଇଁ କଣ ଫିସ୍ ଆମେ ନିଜ ଲୋକ ଫିସ୍ ନବୁ ଆପଣଙ୍କଠାରୁ।
ହ ନାଇଁ ନାଇଁ ନିଜ ଲୋକ ହେଲେ ବି ନିଜ ଲୋକ ହେଲେ ବି ତ ଶୁଣନ୍ତୁ ସ୍ୱାମୀ ସମସ୍ତଙ୍କ ପାଇଁ ଯୋଉଟା ଆମ ପାଇଁ ସେଇଟା।
ହଁ ସମତ ଙ୍କ ପାଇଁ ଜୋର ଦିଅନା ନାଇଁ ନାଇଁ ସେମତି ଆପଣ କହିଲେ କେମିତି ହବ। ଆପଣ ଶୁଣନ୍ତୁ ଆପଣ ସମିସ୍ତିଙ୍କ କତୁରୁ ଯାହା ରଖୁଛନ୍ତି।
ଶୁଣନ୍ତୁ ଆମେ ଲୋକଙ୍କ ସେବା ପାଇଁ ଏ ଆମେ ଟୋଟାଲି ପଚାଶଟି ଟଙ୍କା ରଖୁଚୁ ବୁଝିଲେ ନା ନାଇଁକି ଅଧିକା ପଇସା ରଖୁ ବୁଝିଲେ କାହିଁକିନା ଶୁଣନ୍ତୁ ଗୋ ସେବା କଲେ ସିନା ଲୋକ ଆମକୁ ଆଶୀର୍ବାଦ ଦେବେ ଆମେ ଆଗକୁ ବଢିବୁ ଲୋକ ଯଦି ସେବା ନ ଗରିବୁ ଲୋକ ଆଶୀର୍ବାଦ କେମିତି ଦେବେ ସେଥିପାଇଁ ଆମେ କଣ କରିଚୁ ନା ପଚାଶଟି ଟଙ୍କା କରିଚୁ। ଯାହା ଫଳରେ ଲୋକମାନେ ଅଧିକ ମାତ୍ରାରେ ଆସୁଚନ୍ତି ନିଜ ସେବା କରୁ ଅଛନ୍ତି ଏବଂ ଆଶୀର୍ବାଦ ଦଉଚନ୍ତି ଆମୁକୁ ଯାହା ଫଳରେ ଆମକୁ ଆଗୁକୁ ବଢିବା ପାଇଁ ସୁବିଧା ହଉଛି। ବୁଝିଲେନା କଥାରେ ଅଛି ବଡ ଲୋକଙ୍କ ଶୁଣନ୍ତୁ କଥାରେ ଅଛି ବଡ ଲୋକଙ୍କୁ ଆଶୀର୍ଦ୍ର ଆଶୀର୍ବାଦ ବିନା ଆଗକୁ ବଡିଆ ମୁ
ମୁସ୍କିଲ ମୁସ୍କିଲ ହଁ ହଁ ଆପ ଆପଣ ତ ସେଇଟା ଠିକ କଥା କହୁଚନ୍ତି ଆପଣ ଯୋଉ କଥା କହୁଛନ୍ତି ନିରାଟା ସତ୍ୟ କଥା କହୁଛନ୍ତି। ତାପରେ ଆପଣ ବି ଯୋଉ କାମ ଟା କରୁଚନ୍ତି ଶୁଣିକି ମତେ ବହୁତ ଖୁସି ଲାଗିଲା ଆପଣ ଯୋଉ କାମଟି କରୁଚନ୍ତି କହିଲେ ପ ଚାଶ ଟଙ୍କାରେ ଆମେ ଚିକିତ୍ସା କରୁଚୁ। ସେଇଟା ଶୁଣିକି ମତେ ବହୁତ ଖୁସି ଲାଗିଲା।
ନା କି।
ହୁଁ କାହିଁକି ନା ଆଜିକାଲି ଦୁନିଆରେ ବହୁତ କମ ଲୋକ ଅଛନ୍ତି କି ଯିଏ ଲୋକଙ୍କ ବିଷୟରେ ଭାବୁଚନ୍ତି ହେଲା କି। ଆପଣ ତାଙ୍କ ଭିତୁରୁ ଜଣେ କି ଲୋକଙ୍କର ଭଲ ଚିନ୍ତା କରୁଚନ୍ତି। ହେଲା କିି ଉଁ ସେଇଟା ମତେ ବହୁତ ଭଲ ଲାଗିଲା। ତାପରେ ବି ଆପଣ ଲୋକ ବି ବହୁତ ଲୋକ ଆସୁଥିବେ ଦୂରୁ ଦୂରରୁ ଲୋକ ଆସୁଥିବେ। ଆପଣଙ୍କୁ ବି ବହୁତ ଆଶୀର୍ବାଦ କରୁଥିବେ। ମଙ୍ଗଳ କାମନା କରୁଥିବେ ଆପଣଙ୍କର ହେଲା କି। ଆଉ ଆପଣଙ୍କର ଟିକେଟ ଫିକେଟ ଅଛି ସିଷ୍ଟମ ଅଛି ନା କଣ କେମିତି?
କଣ କହୁଥିଲେ? ଆପଣ, ଆପଣ ଶୁଣୁ ନାହାନ୍ତି। ପଳେଇ ଆସିଲୁ, ମୁଁ ଆପଣଙ୍କ ନାଁ ଟା କହିବି, ଆମେ ଟିକଟେଟି କରିଦେବୁ ଆପଣ ବୁଝିଲେ ନା, ଯାହା ଫଳରେ ଆପଣ ଆସିକି ଦେଖେଇ ଦେଇ ପାରିବେ, ଆପଣ ଯଦି କହିବେ ଆପଣ, ଏଇନା ଟିକେଟ କରିଦେବି ଆପଣ ଭୋର ପଳେଇଆସିବେ, ସାତଟା କିମ୍ବା ଆଠଟା ବେଳକୁ
ଆଜ୍ଞା ଆଜ୍ଞା।
ଦେଖେଇ ଦେଇକି ସକାଳୁ ସକାଳୁ ପଳେଇବେ, କାହିଁକିନା ଖରା ମାତ୍ରା ଯୋଉ ହଉଛି ଆପଣ ଜାଣିଥିବେ।
ହୁଁ ହୁଁ ହୁଁ ନାଇଁ ନା, ନା, ଆପଣ ଯୋଉ ସାତଟା ଆଠଟା କହୁଛନ୍ତି, ଏଇନା ଟାଇମ ହେଇଗଲାଣି ନା ସାଢେ ଆଠଟା ହେଇଗଲାଣି।
ଶୁଣନ୍ତୁ, ସାଢ଼େ ଆଠଟା ହେଇଗଲାଣି ଯେ -ଆଜି ଶୁଣନ୍ତୁ ଆଜି ଆଉ ଆସନ୍ତୁ ନାହିଁ, କାହିଁକିନା ଆମେ ସେଟା ଛଅଟାରୁ ନଅଟା ଭିତରେ ବନ୍ଦ ଖୋଲା ରଖୁଛି, ତାପରେ ରାତିରେ ଯାଇ ଖୋଲୁଛି କାହିଁକି ନା? ଶୁଣନୁ ଲୋକଙ୍କ ମାନଙ୍କ ପାଇଁ ଆମେ ମେଡିସିନ ଷ୍ଟୋର ଖୋଲା ରହୁଛି କିନ୍ତୁ ଲୋକଙ୍କୁ ଦେଖିବା ବନ୍ଦ କରିଦଉଛି ଆମେ ସାଢେ ନଅଟା ଭିତରେ। କାହିଁକିନା ଭୟଙ୍କର ଯୋଉ ଖରା ହଉଛି ଲୋକ ବାହାରେ ଠିଆହଉଛି ଯୋଉ ଖରାରେ ଉପରେ ସିନା ଟିଣ ଉପରେ ଦିଆହେଇଛି ହେଇଛି ଲୋକ ଠିଆ ହଉଛନ୍ତି ତଥାପି ଯୋଉ ଗୁଳୁଗୁଳି ବି ଗରମ ହଉଛି ଖରା ଦିନେ। ଲୋକ ଅଚେତ ହେଇକି ପଡିଯାଉଛି ବୁଝିଲ ନା, ଯାହା ଦେହଟି ଖରାପ ସେ ଅଧିକା ସମୟ ଠିଆ ହେଇପାରିବେ କି? ଆପଣ କୁହନ୍ତୁ ନିଜେ, ସେଥିପାଇଁ ଆମେ ସେଥିପାଇଁ ଆମେ କଣ କରୁଛୁ କି -ଭୋର ଛଅଟା ରୁ ସାଢେ ନଅଟା। ପର୍ଯନ୍ତ ଦେଖବାକୁ ଦେଖୁଛୁ ପେସେଣ୍ଟ ଆଉ ତାପରେ ଆମର କଁ କରୁଛୁ କି? ବନ୍ଦ କରିଦଉଚୁ, ଯେତିକି ଲୋକ ଅଛନ୍ତି ଫେରଇ ଦଉଛି, ଆମେ କହୁଛୁ ରାତିକି ବା ପାଞ୍ଚଟା ବେଳକୁ ଆସିବ। ଯାହା ଫଳରେ ଆମେ ଦେଖିପାରିବୁ, କାହିଁକି ନା ଖରା ହଉଛି ଲୋକ ଆସି ନାହାନ୍ତି ଅଧିକା ଲୋକ ହେଇଯାଉଛନ୍ତି, ଛୋଟ ଛୁଆ ବି ଅଛନ୍ତି।
ହ ହୋ ହ।
ଇଏ ହେଲେ ଆପଣ ତ ଜାଣିଛ ଛୋଟ ଛୁଆ।
ଯଦି ଆପଣ କହୁଛନ୍ତି ହୁଁ ହୁଁ ହୁଁ। ଯଦି ଆପଣ କହୁଛନ୍ତି, ମୁଁ କାଲି
ଆପଣଙ୍କ ଫୋନ ନମ୍ବର ତ ମୋ ଭିତରେ ଅଛି ଆପଣଙ୍କ ନାଁ ଟା ଟିକେ ଖାଲି କହିଦେବେ। ମୁଁ ଆପଣଙ୍କ ଟିକେଟ ଟି କରିଦେଇଥିବି। ଆପଣ ଭୋ ର୍ ଛଅଟା କିମ୍ବା ସାତଟା ଭିତରେ ଆସି କାହିଁକି ନା ଆଠଟା ପରେ ଭୟଙ୍କର ଭିଡ ହେଇଯାଉଛି। ବୁଝିଲେ ନା ଭିଡରେ ତ ଆପଣଙ୍କୁ ଦେଖ ହବନି ଠିକ ସେ ଆପଣ ଛଅଟା କିମ୍ବା ସାତଟା ଭିତରେ ଆଇଲେ ଡକ୍ଟର ସହିତ ଚିହ୍ନା କରେଇ ଦେଇକି ଆପଣଙ୍କୁ ଆପଣ ଡକ୍ଟର ସହିତ ଭଲ ଭାବରେ କଥା ହେଇକି, ଭଲ ଭାବରେ ପ୍ରେଷ୍କ୍ରିପସନ୍ ଲେଖିବି ବୁଝିଲେ ନା ଚିଠାଟି ଲେଖିବେ। ଯାହା ଫଳରେ ମେଡିସିନ ଟି ଦେବା ପାଇଁ ଭଲ ସୁବିଧା ହବ, ମେଡିସିନ ଷ୍ଟୋର ବି ସେତେବେଳେ ଫାଙ୍କା ଥିବ ବୁଝିଲ ନା? ଓଷଧ ଦୁକନ ଟି ଫାଙ୍କା ଥିବ ଆଉ ବହୁ ମାତ୍ରାରେ ଭଲ ହବ। ସେ ନେଇକି ଆପଣ ଛଅଟା କିମ୍ବା ସାତଟା ଭିତରେ ଆସନ୍ତୁ।
ଠିକ ଅଛି, ଯଦି ଆପଣ କହୁଛନ୍ତି ତାହେଲେ ଆମେ ସେଇ ଟାଇମରେ ପଳେଇବା ଆଉ ଏତେ ଟାଇମ ଯାଆଁକେ ରହିଲା ଠାରୁ ଆପଣଙ୍କର ବି ଲେଟ ହେଇପାରେ।
ହୁଁ।
ଆପଣ ଯଦି କହୁଛ, ଛଅଟା ବେଳୁ ଆମେ କାଲି ନିଶ୍ଚିନ୍ତ ଭାବରେ ଯାଇ ପହଞ୍ଚିବୁ। ଆଉ ଆ ଆପଣ ଥିବେ ନା ସେଠି ନା କଣ? ଆପଣ କୋଉଠି ଥିବେ?
କଣ କହିଲେ?
ବୁଝିଲେନା ଆପଣ ଆସନ୍ତୁ। ଟିକେଟ ଟି ଆମେ କରିଦେଇଛୁ। ବୁଝିଲ ନା ଆଜ୍ଞା ଆପଣ ଖାଲି ଆସନ୍ତୁ।
ହୁଁ।
ଆଉ ଆ ମୁଁ ଶୁଣିଛି ହଁ ଆମ ଦେଖ ନେବି ମୁଁ ଶୁଣିଛି ଆପଣ ଆଡେ ଛେନାପୋଡ଼ ବହୁତ ପ୍ରସିଦ୍ଧ ବୁଝିଲେ ନା ଆଇଲା ବେଳକୁ ଆଇଲା ବେଳକୁ ଦିଟା କିମ୍ବା ଗୋଟେ ଛେନା ପୋଡ଼ ନେଇକି ଆସିଥିବେ। ଆଜ୍ଞା ଆମେ କେତେ ବହୁତ ବର୍ଷ ହେଲା ଆମେ ଖାଇନୁ ଆଜ୍ଞା।
ନା ନା ଗୋଟିଏ ଆଣିବେ। ହଁ ଷ୍ଟାଫ୍ ବି ଅଛନ୍ତି ନା ଆମ ମେମ୍ବର ମାନେ ବି ଅଛନ୍ତି ଡକ୍ଟର ବି ଖାଇବେ ବୁଝିଲେ ନା। ଆପଣ ଗୋଟେ ନେଇଆସନ୍ତୁ ଫସିକ ଆପଣଙ୍କୁ ପଇସା ଆମେ ଦେଇଦବୁ।
ନା ନା ପଇସା ଆପଣଙ୍କୁ ତୁ କଣ ପଇସା ନକୁଛି ପଇସା ଟ କିଛି ନାହିଁ ସେନାପଡ ଭାଇ ଆମର ଏବେ
ମାର୍କେଟ ହେଲା ଆଜ୍ଞା ଆମେ ତିଆରି କରୁ ହେ ହୁଁ। ଛେନାପୋଡ଼ ତିଆରି କରୁୁ ପୋଡା ତିଆରି କରୁଛୁ ଆଜ୍ଞା ଆପଣ ଶୁଣନ୍ତୁ ଆପଣ ଖାଲି ଛେନାପୋଡ ଗୋଟଏ ନେଇଆସିବେ କେଜି କିଆଟେ ଓଜନ କରିକି ବୁଝିଲେନା? କେସ ଯେ ଆପ ଳରେ ଆମ ଡକ୍ଟର ଆମ ଯୋଉ ପିଲାମାନେ ଅଛନ୍ତି ସାଥି ମାନେ ମେଡିସିନ ଷ୍ଟୋର ବା କ୍ଷଣ ପରେ ରହୁଛନ୍ତି ଚିଠା କରୁଛନ୍ତି। ବା ନମ୍ବର କରୁଛନ୍ତି। ସେଇମାନେ ଖାଇବେ ଆମେ ବି ଖାଇବୁ ଆପଣ ବି ଆସନ୍ତୁ। ଟେ କ ଭଲ ହେଇଛି ପେଢା ଆପଣ ଚ ଖାଇଲେ ଗୋଟେ ପୋଦ ବି ପି ତମୁୁ ଶୁଣନ୍ତୁ ଆପଣ ପିଲାମାନେ ବୁଲୁଛନ୍ତି ବୁଝିଲ ନା ଚଣ୍ଡିଖୋଲ ଆପଣ ମାର୍କେଟରେ ତାଙ୍କଠାରୁ ପେଡାଟି ଆଣିଲେ ବହୁତ ସ୍ୱାଦ ଲାଗେ କାହିଁକି ନା ଶୁଣନ୍ତୁ। ସେମାନେ ହେଲା ଗରିବ ଲୋକ ବୁଝିଲେ ନା ଗରିବ ଲୋକ ସେମାନେ ବୁ ନା ପେଡ଼ା ବିକୁଛନ୍ତି ଆମେ ଯଦି ନେଇ ଆସିବା ବଡ ବଡ ମିଠା ଦେଖାନ ନୁ ପେଡ଼ାଗୁଡାକ ଆଣିବା
ଆଜ୍ଞା ଆଜ୍ଞା।
ସେଥିରେ ତ ଆମର ତାଙ୍କର ଲାଭ ହିଁ ହବ ଏଇ ଯୋଉ ଗରିବୀ ମାନେ ହବ ବିକୁଛନ୍ତି ରୋଡ ଉପରେ ବୁଝିଲ ନା ସେମାନେ ସବୁ କଣ କରିବି ସେଥିପାଇଁ ମୁଁ କହୁଛି ଆପଣ କଣ କରିବେ କି ପିଲା ମାନେ ଯୋଉ ବସଷ୍ଟାଣ୍ଡରେ ବୁଲୁଛନ୍ତି ସବୁ ଯୋଉ ଟିଣ ଧରିକିନା ରେ ଓଳେଇକି ଚଣ୍ଡୀଖୋଲରେ ସେ ସେଇମାନଙ୍କ ଠାରୁ ଆପଣ ପେଡ଼ା ଆଣିବେ। ଯାହା ଫଳରେ ସେମାନେ ବି ନିଜ ପରିବାର ପୋଷି ପୋଷି ପାରିବା ପାଇଁ ସହଜ ହବ। ବୁଝିଲେ ନା ଆଉ ସେ ଆମେ ଯଦି ସମୟ ଯିବା ସୋରୁମକୁ ରୋଡ କର ଟ୍ରାଫିକ କର ଯୋଉ ଫୁଟପାଥ ଦାନ ଚାଲିବ ସେମାନଙ୍କ ପରିବାର ଟିକେ ଚାଲିବ କେମିତି ବୁଝିଲେନା? ସେ ସେଥିପାଇଁ ମୁଁ କରୁଛି ଆପଣ ଯାଇକି ସେଇ ଯୋଉ ରୋଗ ଉପରକୁ ପେଡା ଗୁଡିକି ଆଣିବେ ବୁଝିଲେ।
ହୁଁ ହୁଁ।
ଆଉ କଣ କହୁଛନ୍ତି କୁହନ୍ତୁ? ଆଜ୍ଞା ଆଜ୍ଞା ଜାଣିଛି ଆପଣ ଶୁଣନ୍ତୁ। ଆପଣ ଘରକୁ ମୁଁ ଯାଇଛି ବହୁତ ଆପଣ ଦେଇଛନ୍ତି ପେଡା ବହୁତ ନିଦ୍ଦିଷ୍ଟ ଲାଗେ ଆପଣ ଯ ଘରେ ବନେଇବେ ବି ଆଣିବେ ଆଉ ରୋଡ କରୁ ମାନେ ହ ଆଣିବେ ଆଉ।
ଏ ଯଦି ଆପଣ ଯଦି
ନାଇଁ ଆପଣ କଣ କହୁଛନ୍ତି ଆପଣ ଯଦି କୋହୁଛନ୍ତି ସେଇଠୁ ବି ନେଇପାରିବୁ କିଛି ଅସୁବିଧା ନାହିଁ। ଆଉ ମୁଁ ଶୁଣିଛି ଆପଣ ସେଠି ଘରକୁ ତ ଛେନା ଛେନା ପୋଡ଼ଟି ଆପଣ ଆଜ୍ଞା। ଆଜ୍ଞା ଆଉ ଯୋଉ ଆପଣ, ଆଜ୍ଞା। ହୁଁ ହୁଁ ଆ ବହୁତ ଭଲ ଲାଗେ ଖାଇଲା ପରେ ବହୁତ ମହଙ୍ଗା ମାନେ ବୁଝିଲେ ନା ଆଉ ଆମର ଏପଟେ ଛେନାପୋଡ ବନା ଯାଉଛି ଯେ କିନ୍ତୁ ଆପଣଙ୍କ ଏ ସିଏ ଏମିତିଆ ଟେଷ୍ଟୀ ନାହିଁ। ଆପଣ ଏ କିମିତି କଣ, ଆଜ୍ଞା। ଆଉ ଅ ହଉ ଆପଣ ରଖନ୍ତୁ ସମୟ ହେଇଗଲାଣି। ଆଜ୍ଞା ଆଜ୍ଞା ରଖନ୍ତୁ।